କୋଉନ?
ହାଲୋ।
ହ୍ଲୋ ହାଲୋ।
ଆଜ୍ଞା ଶୁଲୁ ଆଜ୍ଞା ଆଜ୍ଞା।
ହୁ ହୁ।
ଗ୍ୟା ଶୁଣାଗଲା।
ଏ
ଆଉ କଣ କରୁସନ୍ ଆଜ୍ଞା।
ଏ ଘରେ ଅଛି ବର୍ଷା ତ ହଉଛି ଆଉ ଯାଇ ହଉନି ବାହାରକୁ କୁଆଡେ ବି।
ଓହୋ ଆମର ଏପଟେ ବର୍ଷା ହେଇନି। କିନ୍ତୁ ମେଘ କରିକି ରଖିଛି ପରେ ବର୍ଷିବ ପରେ ଆଉ।
ଉ ହୁଁ।
ହୁଁ। ସ କଣ ମାନେ ସରିଲାଣି ସବୁ କାମ ନା ନା କିଛି ବି ସରିନି। ଡିପ୍ଲୋମା ପରେ ଆଉ କଣ କରିବ ଭାବିଛନ୍ତି ନା ତାପରେ କୋଉ ଜବ୍ ଦେଖିକି
ଦ କ ଡିପ୍ଲୋମା ବିଟେକ୍ ମାନେ ଜବ।
ଜବ କରିକି ଡିଷ୍ଟାନ୍ସ ରେ ଡିଷ୍ଟାନ୍ସ ରେ ବିଟେକ୍। ଓହୋ ହୋ। ହୁଁ। ହେଲେ ହଷ୍ଟେଲ ହଷ୍ଟେଲ ରେ ନା ଗାଁ ପାଖରେ କଲେଜ ଅଛି ଘର ପାଖରେ।
ନାଇ ନାଇ ସେମାନେେ ସେମିତି ନୁହେଁ ଯେ ସେଠି ମାଉସୀ ଘର ଅଛି ନା ସେଇଠି ଭାବୁଛି ରହିକି ପଢିବି ଆଇଦର ନହେଲେ ନେବି ହଷ୍ଟେଲ ଆଉ।
ଓ ହୋ ହୋ।
ଓ ଆଉ କଣ କରୁଚୁ?
ଗଣେଶ ପୂଜା କଣ କେମିତି ପାଳନ କରାଯାଏ? ଗଣେଶ ପୂଜା ଆଉ ଆମେ ମାନେ ଏବେ ଆଉ କିଛି ନାହିଁ ସ୍କୁଲ ରେ ହିଁ ଯାହା ସବୁ କରୁଥିଲୁ। ତାପରେ ପ୍ଲସ ଟୁ ଟାଇମରେ ଟିୟୁସନ୍। ପ୍ଲସ୍ ଥ୍ରୀରେ ବି ଗୋଟେ ବର୍ଷ ଟିୟୁସନ ଗଲୁ ତାପରେ ଆଉ ଟୁସନ ଗଲୁନି ତାପରେ ଆଉ କିଛି ନାଇଁ ସ୍କୁଲ ରେ ହିଁ ଯାହା ସ୍କୁଲରେ ଆମର ତ ଶିଶୁ ମନ୍ଦିର ରେ ଗୋଟେ ଥରେ ଯାହା ପଇସା ନବା କଥା ନେଇ ଯାଉଥିଲେ। ଗଣେଶ ପୂଜା ହଉଥିଲା ଗଣେଶ ପୂଜା ବାସି ଦିନ ଯାହା ଯୋଉ ଚାଉଳ ପନିପରିବା ଧରିକି ଯାଇ ଥିବୁ ସେ ସବୁକୁ ରୋଷେଇ କରିକି ଭୋଜି।
ଆଚ୍ଛା।
ଆମେ କିଛି ପଇସା ଦେଇନଥିବୁ ଖାଲି ଯାହା ଯେଉଁ ଚାଉଳ ଦକ୍ଷିଣା ନେଇଥିବୁ ସେଥିରେ ଭାତ ଡାଲି ତର ତରକାରୀ ଖିରି ଚିପ୍ସ ସବୁ କରିକି ଆଉ ଗୁରୁଜୀ ଗୁରୁମା ମାନେ ଆମମାନଙ୍କୁ ହିଁ ଦେଇ ଦଉଥିଲେ।
ମାନେ ଗୋଟେ ଆମେ ଛାତ୍ର ହିସାବରେ ତମ ମାନେ ଗୋଟେ ଦେଇ ସେମିତି ଆଉ ମାନେ ଉପହାର ଟାଇପିର ଆଉ।
ହଁ। ନାଇଁ ଆମର ପୁରା ମିଶା ମିଶି ନା ପିଲା ଶିଶୁ ମନ୍ଦିର କହିଲେ ତ ଜାଣିଥିବେ। ପୁଅ ଝିଅ ସବୁ ମିଶାମିଶି ଭାଇ ଭଉଣୀ ହୁଁ।
ହୁଁ ହୁଁ।
ହୁଁ। ତ ସେନ୍ ଦେଇ ହଁ। ହଁ ରାକ୍ଷୀରେ ବି ହଁ ଏନ୍ତି ତ ପୁରା ଅ କାହାକୁ କିଛି ଜଣା ନଥିବ ଇଏ ଆଙ୍କୁ ରାକ୍ଷୀ ବାନ୍ଧିବ ସିଏ ତାଙ୍କୁ ରା ରାକ୍ଷୀ ବାନ୍ଧିବ ପୁରା ନ୍ତି ଦିଲାଇନ ଠିଆ କରିଦେବେ ଆପଣଙ୍କ ଆଗରେ କିଏ ଭଉଣୀ ପଡନ୍ତୁ କି ଭାଇ ପଡନ୍ତୁ ତାଙ୍କୁ ରାକ୍ଷୀ ବାନ୍ଧିବେ। ହୁଁ ସେ ସ୍କାଉଟ ଗାଇଡ। ଆପଣ ମିଶିିଥିଲେ କି ଆପଣଙ୍କ ସ୍କୁଲରେ ଥିଲା କି?
ନା ନା ସେ
ନା ନା ସାଙ୍ଗ ଜଣେ ପଢୁଥିଲା ମତେ କୁହେ ଆଉ।
ଏ ସ୍କାଉ
ସ୍କାଉଟ ଯୋଉ ମୁଁ ଯାଉ ଏଥିର୍ ଲାଗି ଆପଣଙ୍କର ଟାଇମ୍ ଟା ଆପଣ ପ ଆପଣଙ୍କ ସ୍କୁଲରେ ସ୍କାଉଟ ଥିଲା ମୁଁ ବି ଗାଇଡରେ ହଁ ଗାଇଡରେ ମିଶିି ଥିଲି।
ହୁଁ।
ହଁ ସେଇ କ୍ୟାମ୍ପ ଯାକ ଭଲ ମଜା ଲାଗୁଥିଲା ସାଙ୍ଗସାଥି ହେଇକି
ହଁ ସେ ତିନି ଚାରି ଦିନେରେ ଯୋଉ କ୍ୟାମ୍ପ ଥାଏ ନା
ହଁ ଫା ନା ନା ଫାଷ୍ଟ ଫାଷ୍ଟ କେତେ ଦିନ ପାଠ ପଢିବେ। ଆଉ କେତେଟା କ୍ୟାମ୍ପରେ ଏମିତି ସେଲିବ୍ରେଟ ହବ। ମୁଁ କହିଲି ଆପଣ ଏନ୍ତି ରୋଷେଇ କରିକି ନହେଲେ ନୂଆ ନୂଆ କଣ ଜିନିଷ ଏ ଯା ସବୁ କରିକି ଯାହା ସବୁ କିଣା ବିକା ଆଉ ଏମତି ଯୋ ଜୋତାରେ ଟେ ଚାଲିବା ପାଇଁ କି ପୁରା ଫି ଭଲ ସେ ଚାଲିପାରୁଚି। ଏମତି ସବୁ ସେ କ୍ୟାମ୍ପ ଯାକ ମ ହଁ ସେ କ୍ୟାମ୍ପ ଯାକ ମଜା ଲାଗୁଥିଲା। ଆଉ କେତେଟାରେ ଆଉ ଗୋଟେ ଦିଟାରେ ସେମାନେ ଯୋଉ ଆସିକି ଆମ ମାନଙ୍କୁ ପାଠ ପଢେଇବେ। ଆଉ କେତେଟାରେ ଆମେ ଯାକ ଯାଇକିରି ଏ ପରୀକ୍ଷା ଦବୁ। ତାପରେ ହେବ ରାଜ୍ୟପାଳ ପୁରସ୍କାର ସେଟା ଭୁବନେଶ୍ଵରରେ ଯୋଉ ତାର ମେନ ଏତେଟା ଅଛି ଅଫିସ ଟା।
ହୁଁ ହୁଁ ନା ଆମେ ଯାଇଥିଲୁ କି ରେଡକ୍ରସ ଆମେ ଯାଇଥିଲୁ ଗୋଟେ ଆମର ଏପଟେ
ଓ ରେଡକ୍ରସରେ ମିଶିଥିଲେ କି?
ହୁଁ।
ହୁଁ। ସେଇଟା କଣ ନା ସାଙ୍ଗ ସବୁବେଳେ ଫ୍ୟାମିଲି ସହିତ ସାଙ୍ଗସାଥି ସହିତ ଦି ତିନିଦିନ ମଜାରେ ପଳଉଥି ଥିଲା ଆଉ।
ହୁଁ।
ହୁଁ।
ମାନେ ସେ
ମାନେ ସେଟା କଣ ଆମ ତିନି ଦିନର୍ୟାମ୍ପ ଥିଲା।
ମାନେ ପାଖାପାଖି କେତେଟା ପଚିଶ ଟା ନା ତିରିଶ ଟା ସ୍କୁଲ ରୁ ପିଲା ଆସିଥିଲେ।
ଆ ଚାର ଚାର ଜଣ ଯିବେ ହେଇକି ଆଉ। ଓହୋ ଚାରି ଏଇ ଏଥିରେ କଣ ସ୍କାଉଟ ର ଝିଅର ଏଗାର ଜଣ ପୁଅର ଏଗାର ଜଣ। ସେଇଟା ବି ଯୋଉମାନେ ଯୋଉମାନେ ଯୋଉ ସେଭେଣ୍ଟି ପରସେଣ୍ଟ ରଖି ଥିବେ ସେମାନଙ୍କୁ ହିଁ ନେବେ କହିଲେ ସବୁ ପିଲାମାନେ ଯିବାକୁ ଯିବି ଯିବି ହେବେ ନା ଯାହାର ଯାହାର ସେବେନଟି ପେରସେଣ୍ଟ ନେବାକୁ ଆସିଥିବ ହଁ। ସେମାନଙ୍କ ଗୁରୁଜି ଗୁରୁମା ବାଛିବେ ହଁ ଇଏ ଯିବେ ଇଏ ଯିବେ ଇଏ ଯିବେ ଏମିତି। ସ୍କୁଲ ରୁ ବାଇଶି ଜଣ ଲେଖାଏ। ସ୍କୁଲ ରୁ ଝିଅ ହଁ। ଭାଇ ବାଇଶି ଭାଇ ଏଗାର ଭଉଣୀ ଏଗାର। ଆଉ ଭାଇ ମାନଙ୍କ ପାଇଁ ଗୋଟେ ଗୁରୁଜୀ ଭଉଣୀ ମାନଙ୍କ ପାଇଁ ଗୋଟେ ଗୁରୁମା।
ଆଚ୍ଛା।
ସେଠି ବି କେତେ ଯାକ ପାଖାପାଖିର ଯେତିକି ସ୍କୁଲ ଥିଲା ସବୁ ସ୍କୁଲ ରୁ ଯିବେ ଯୋଉ। ପରୀକ୍ଷା ଦେବା ପାଇଁ କରିବା ପାଇଁ ସବ।
ହୁଁ। ଆମର ଏଟା ଏମତି ନର୍ମାଲ ଥିଲା କି ମାନେ ସବୁ ମାନେ ନିଜର ଆଶା ପତ୍ର ସବୁ ନେଇକି ଯିବାକୁ ପଡିବ।
ହଁ ଆମର ପଟୁ ନାଇଁ ଖାଇବା ତ ସେମାନେ ଦଉ ଥିଲେ ଯୋଉ ସକାଳର ଜଳଖିଆ
ସେଥିପାଇଁ
ଚପଲ ଚପଲ ଡ୍ରେସ ପେଣ୍ଟ ବ୍ରସ୍
ଉଁ ବାସ୍ ବାସ୍ ସବୁ ମାନେ ନିଜର ସବୁ ନିୀତିଦିନିଆ ଜିନିଷ। ସବୁ ନେବାକୁ ପଡିବ ଆଉ ସେଠି କ୍ୟାମ୍ଡେ ମାନେ ପାଖାପାଖି କୋଡିଏରୁ ପଚିଶ ସ୍କୁଲ ରୁ ଆସନ୍ତି ମାନେ ଆମର ପିଲା ନା
ସେମାନେ ଖାଇବା ସେମାନେ ଦଉଥିଲେ ନା?
ହୁଁ ହୁଁ ଆମର ସେଠି ମାନେ ହୁଏ ମାନେ ଚାରି ଟାଇମ ରୋଷେଇ ହୁଏ। ସକାଳୁ ଇଏ ସକାଳୁ ଜଳଖିଆ ନିତ୍ୟକମ ପାଇଁ ଆଉ ତାପରେ ଧାନ ଭୋଜନ ଦିଆ ହୁଏ ଚାରିଟା ବେଳେ ଟି ବ୍ରେକ୍ ଗୋଟେ ହୁଏ। ଚାହା ଦିଆଯାଉ ପୁଣି ରାତିରେ ଇଏ ଦେଇକି ମାନେ ରାତ୍ରି ଭୋଜନ ସାରିକି ହୁଏ ଆଉ। ତାପରେ ଫାଷ୍ଟ ଦିନ ମାନେ କିଛିଟା ମାନେ ପିଲାଙ୍କର ମାନେ ସ୍କିଲ ମାନେ ସବୁ ଦକ୍ଷତା ସବୁ ମାନେ ଦେଖାଯାଏ।
ହୁଁ ଆମର ଆମର ଏଥିରେ କଣ ନା ଯୋଉ ତାର ମୁଣ୍ଡ ଫାଟି ଗଲେ କେମତି ବଣ୍ଡେଜ କରିବ କାହାକୁ ଯଦି ବଣ୍ଡେଜ ସବୁ କାର ଆଉ ଦିଟା ବାଣି ଦେଇଥିବେ ଆଉ ଦଉଡି ଦେଇଥିବେ। ଦୌଡି ବାନ୍ଧିକି ସେ ଯୋଉ ମେଡିକାଲ ଜାଗାରେ ସେଟା ଯୋଉ ନଉଛନ୍ତି ତାକୁ କଣ କହୁଛନ୍ତି? ଯୋଉ ଯୋଉ ଯୋଉ ବେଡ ଟାଇପ ରଷ୍ଟ୍ରୋଲର ଟାଇପ ର ଯୋଉ ବେଡ ସେଟା କେମିତି ନିଜେ ନିଜେ ବନେଇବ ସେ ଯାହା ସବୁ ଶିଖଉଥିଲେ ଆଉ।
ଉୁଁ ହୁଁ।
ମେନଲି କଣ ଯୋଉ ସାଙ୍ଗସାଥି ଆାନଙ୍କ ସହିତ ମଜା ଲାଗୁଥିଲା ସେଇଟା ଗୋଟେ ଆଉ। ସେମିତିରେ ତ ସାଙ୍ଗକୁ
ତାପରେ ଗ୍ରୁପ ୱାଇଜ୍ ଗୋଟେ ଡ୍ରାମା ସ୍କିଲ୍ଲ ବି ମାନେ ଶିଖାଇଥାଏ। ସେଟା ମାନେ ସେଠି ପରିବେଷଣ କରିବା ପାଇଁ।
ପାଇଁ ଓହୋ ହୋ ଆମର ଏମିତି ଡ୍ରାମା କିଛି ନଥିଲା ମାତ୍ର ଡ୍ୟାନ୍ସ ଗୀତ ଆଉ ରୋଷେଇ? ଏମିତି ସବୁ ସ୍କୁଲ ସ୍କୁଲ ର ଗୋଟେ ଗୋଟେ ରୋଷେଇ ର ଷ୍ଟଲ ପକେଇ ରୋଷେଇର ଷ୍ଟଲ୍ ପଡିବ। ତାପରେ ପିଲାମାନେ ଆସିକି କିଣିକି ନେବେ ପଇସା ଦେଇକି ଯାହାର ଅଧିକ ପଇସା ହେଇ ଥିବ ଆଉ ଯାହାର ଖାଇବା ଭଲ ହେଇଥିବ ସେମାନଙ୍କୁ
ହ୍ୟାଲୋ।
ହ୍ୟାଲୋ।
କଣ ଟିଭି ର ସାଉଣ୍ଡ ଶୁଭିଲାଣି।
ହୁଁ ହ୍ୟାଲୋ
ଆଜ୍ଞା।
ଏମିତି ସବୁ
ଏମିତି ସବୁ ବହୁତ ସାରା ମାନେ ସାଙ୍ଗସାଥି ବହୁତ ଚିହ୍ନା ହେଇଯାଆନ୍ତି। ହଁ ତାପରେ ଭିନ୍ନ ଭିନ୍ନ ମାନ ଡ୍ରେସରେ ସ୍କୁଲ ପିଲାଙ୍କୁ ଦେଖା ହେବାକୁ ମିଳିଥାଏ। ହୁଁ ସ୍କୁଲର କଣ ପୋଷାକ ସମାନ ଥାଏକି ହୁଁ ନା ଆମର। ଆମର ତ ଶିଶୁ ମନ୍ଦିରର କହିଲେ ସେ ଯୋ ନେଭି ବ୍ଲୁ। ନେଭି ବ୍ଲୁ ଡ୍ରେସ୍ ବ୍ଲାକ୍ କଲର ପ୍ୟାଣ୍ଟ୍ କିନ୍ତୁ ଘରର ଡ୍ରେସ ଘରର ଡ୍ରେସ କେତେବେଳେ କେତେବେଳେ ପିନ୍ଧିଥିଲୁ ଆଉ।
ହୁଁ ହୁଁ ଆମର ଏଟା କଣ। ସବୁ ମାନେ ରେଡ କସ୍ କଣ ସବୁ ମାନେ କ୍ରୀିଡ଼ା ଉପରେ ମାନେ ଯେ କିଏ କୋଉ କ୍ରୀଡାରେ ଭାଗ ନେବେ।
ଭାଗନେବେ ହୁଁ ହୁଁ।
ଜଣେ କବାଡି ପାଇଁ ଯାଇଥିବ ଜଣେ ଫୁଟବଲ ପାଇଁ ଯାଇଥିବ।
ପାଇଁ ଯାଇଥିବ। ଓହୋ ଆମର ସ୍କୁଲରେ ଆମ ସ୍କୁଲରେ ଆଗ କବାଡି ନଥିଲା ଆଗ କବାଡି କହୁଛି ରେଡ କ୍ରସ୍ ନଥିଲା।
ହୁଁ
ଏବେ ରେଡ କ୍ରସ୍ ଆଉ ଏନ୍ ଏନସି ସି ଏବେ ବି ନାହିଁ ରେଡ କ୍ରସ୍ ଆଉ ଶିଶୁ ମନ୍ଦିର କହିଲେ ଆମର ଘୋଷ
ଆଛା।
ହୁଁ
ଆମର କଣ ରେଡ୍ କ୍ରସ୍ ଆଉ ସ୍କାଉଡ୍ ଏନସିସି ଟା କଲେଜ ଟାଇମ୍ ରେ ଥାଏ।
ଓହୋ ଆପଣଙ୍କର ସେ ଘୋଷ ଘୋଷ ନଥିଲା କି? ଯୋଉ ଡ୍ରମ ଆଉ ତ ଯ ସବୁଜ ବଜେଇକି ସ୍ଵାଧୀନତା ଦିବସ ସାଧାରଣତନ୍ତ୍ର ଦିବସରେ।
ହୁଁ ମାନେ ଥିଲା ଡ୍ରମ୍ ଇଏ କିନ୍ତୁ ଆପଣ ଯୋଉ ଘୋଷ କହିଲେ ମୁଁ ଜାଣିପାରିଲିନି ତ ଡ୍ରମ୍ ଅଛି ସବୁ।
ଅଛି ସବୁ। ହୁଁ ହୁଁ ହୁଁ ପ୍ୟାରେଡ୍ ପାଇଁ ଯଉ ଡ୍ରମ୍ ଦିଇଟା ଦରକାର ଗୋଟେ ତୁରି ହଁ।
ସେଟା ଥାଏ ନା ଆମ ପିଟ୍ ସାର୍ ମାନେ ମାସେ ଆଗରୁ ସବୁ ସ୍ଵାଧୀନତା ଦିବସ ପାଇଁ ଆଉ ଜାନୁଆାରୀ ଛବିଶ ପାଇଁ ସାଧାରଣତଃ ତ- ତନ୍ତ୍ର ଦିବସ ପାଇଁ ସବୁ ପ୍ୟାରେଡ୍ ଶିଖେଇଥାନ୍ତି ଆଉ।